ହାଲୋ
ହାଲୋ
ଆଜ୍ଞା ମ୍ୟାଡାମ କଣ କହୁଛନ୍ତି? କଣ କରୁଛନ୍ତି?
ଆମେ ଏଠି ବସିଛୁ ଆଉ, ଆପଣ କଣ କରୁଛନ୍ତି?
କଣ ସବୁ
ହଁ ଇପି ଖାଇଛୁ ଆମେ।
ଅ ହଁ, ଆଉ କଣ କୁହନ୍ତୁ?
ଆଉ ଆଉ ଆପଣ ହୋଲି କେମିତି କଣ ଆପଣ ପାଳନ କରନ୍ତି କଣ? ଆମକୁ ଟିକେ କହୁନାହାନ୍ତି ସେ ବିଷୟରେ।
ଆପଣଙ୍କ ସେପଟରେ ହୋଲି ହୁଏନି?
ହଁ ହଁ ସେମତି। ସେମିତି ନାହିଁ ଆମେ ସେମିତି ଇଏ କରୁ କିନ୍ତୁ ଆପଣଙ୍କ ଗାଆଡ଼େ କେମିତି କଣ ହୁଏ ଆମ ଟିକେ କହୁନାହାନ୍ତି?
ହଁ ହଁ ଆମର ତ ଏପଟରେ ହୋଲି ପର୍ବ ଧୁମ୍ ପାଳନ କରାଯାଏ। ଆଉ ଭାରତର ଗୋଟେ ପ୍ରମୁଖ ପର୍ବ କହିଲେ ବି ଚଳେ। ଆକୁ ଆଗୁଏ କୁହନ୍ତି ରଙ୍ଗର ପର୍ବ।
ହୁଁ
ଆଁ ଯୋଉ ଦୋଳ ପୂର୍ଣ୍ଣିମାରେ ହୋଲି ଟା ପାଳନ କରାଯାଏ ଦୋଳ ତ ରେ ହେଇଥାଏ ଏଇଟା ଫାଲଗୁନ ମାସ ଶୁକ୍ଳ ପକ୍ଷରେ ପୂର୍ଣ୍ଣିମା ତିଥି ଥିରେ ଏଇଟା ପାଳନ କରାଯାଇଥାଏ।
ଓହୋ
ଇଂରାଜୀ କ୍ୟାଲେଣ୍ଡର ରେ ଏଇଟା କଣ ମାର୍ଚ୍ଚ ମାସ ଫାଲଗୁନ ମାସ ଯୋଉଟା କୁହନ୍ତୁ ଇଂରାଜୀ ମାସରେ ସେଇଟା ମାର୍ଚ୍ଚ ମାସ ହେଇଥାଏ। ଦୁଇ ହଜାର ଛବିଶରେ ଏଇ ବର୍ଷ ହୋଲି ପର୍ବଟା ମାନେ ଏ ତିନି ମାର୍ଚ୍ଚ ଦୁଇ ହଜାର ଛଅ ମଙ୍ଗଳବାର ହଉ ମାନେ ପଡୁଛି ହୋଲି ଟା ତିନି ମାର୍ଚ୍ଚରେ ହେଲା ମଙ୍ଗଳବାର ତାପରେ ମାର୍ଚ୍ଚ ଚାରିରେ ହଉଛି ହୋଲିକା ଦହନ ପଡିବ।
ମାର୍ଚ୍ଚ ଚାରିରେ ହୋଲିକା ଦହନ ପଡିଥିଲା। ଏହାକୁ ରଙ୍ଗର ଖେଳ ମଧ୍ୟ କୁହାଯାଏ। ଦି ଦିନି ଏଟା ଏ ପର୍ବ ଟା ଦି ଦିନି ଗୋଟେ ଦିନ ହୋଲି ହୁଏ, ଆଉ ଗୋଟେ ଦିନ ହୋଲିକା ଦହନ ହୁଏ।
ଆଜ୍ଞା।
ପ୍ରଥମ ଦିନ ହୋଲିକା ଦହନ ସନ୍ଧ୍ୟାରେ କାଠ, ଗୋବର, ଘଷିରେ ନିଆ ଲ ଯଏକି ପୂଜା କରଛ ହେଲା ଏହା କହିଲ ତ ହୋଲିକାର କାହାଣୀ ଅଛି ଗୋଟେ କହିଲ ତ ହୋଲିକାର କାହାଣୀ ଗୋଟେ ଅଛି ରାକ୍ଷସ ଜାଣିଛନ୍ତି ସେ କାହାଣୀ?
ହ ନା ଟିକେ ଟିକେ ଅଳ୍ପ ଅଳ୍ପ ଶୁଣିଛି କେବେ।
ହଁ ମୁଁ କହୁଛି ଶୁଣନ୍ତି ରାକ୍ଷସ ରାଜା ହିରଣ୍ୟ କଶ୍ୟପର ପୁଅ ପ୍ରହଲାଦ ତ ହେଲା ରାକ୍ଷସଙ୍କ ରାଜା ଯିଏ ଥିଲେ ହିରଣ୍ୟକାଶ୍ୟ ତାଙ୍କ ପୁଅ ହଉଛି ପ୍ରହ୍ଲାଦ ବିଷ୍ଣୁଙ୍କର ଭକ୍ତ ଗୀତ ଥିଲେ ସିଏ ହିରଣ କାଶ୍ୟପ ର ଭଉଣୀ ଥିଲେ କିଏ ହୋଲିକ ହଲାଦୁଙ୍କୁ ନି ନିରେ ମାରିବାକୁ ଚେଷ୍ଟା କଲା ହୋଲିକା କିନ୍ତୁ ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରହଲାଦ ବଞ୍ଚି ଯାଇଥିଲେ ଆଉଲି ଯାହା ହଉଛି ଜଳିଗଲେ ସେଇ ଯୋଉ ନିଆଁରେ ସେଥିପାଇଁ ହୋଲିକା ଦହନ କରାଯାଏ ସବୁ ବର୍ଷ ହୋଲି ପରଦିନ ହୋଲିକା ଦହନ କରାଯାଏ।
ଆଜ୍ଞା।
ବୃନ୍ଦାବନ ମଥୁରାରେ ବି ଭଗବାନ କୃଷ୍ଣ ରାଧା ରାଧାକୃଷ୍ଣ ଗୋପୀ ମାନଙ୍କ ସହ ଏଇ ଦିନରେ ରଙ୍ଗ ଖେଳୁଥିଲା ସେଥିପାଇଁ ମାନେ ସେଠି ବି ହୋଲି ପର୍ବ ବେଶ ଧୁମଧାମ ରେ ପାଳନ କରାଯାଏ ଆଉ ଆକୁ ଦୋଳ ପୂର୍ଣ୍ଣିମା ଓଡିଶାରେ ଏହାକୁ ଦୋଳ ପୂର୍ଣ୍ଣିମା ବୋଲି କୁହନ୍ତି ହୋଲି କୁ ଓଡିଶାରେ ଦୋଳ ପୂର୍ଣ୍ଣିମା ବୋଲି କୁହନ୍ତି ଆଉ ଏଠି ଯୋଉ ଦଲି ଯୋଉ ହୋଲି କୁ ଦୋଳ ପୂର୍ଣ୍ଣିମା କହନ୍ତି ଦୋଳ ଯାତ୍ରା ବି ହୁଏ ରାଧାକୃଷ୍ଣ ଯୋଉ ବି ମରେ ବସିକି ଯାଆନ୍ତି ଗାଁ ପରିକ୍ରମା କରନ୍ତି ସବୁ ବୁଲନ୍ତି ଗାଁ ଗାଁ।
ଆଜ୍ଞା।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ର ଯୋଉ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ ବିମାନରେ ବସି ଗାଁ ପରି ନା କରାଯାଏ ଦୋଳ ପୂର୍ଣ୍ଣିମାରେ ଜଗନ୍ନାଥ ହ ସ୍ଵତନ୍ତ୍ର ହାବେ ଦୋଳ ପୂର୍ଣ୍ଣିମା ଭୋଗ ଲାଗି କରାଯାଏ ତାଙ୍କର ଗୋଟେ ସ୍ୱତନ୍ତ୍ର ଭୋଗ ଅଛି ତାକୁ କୁହନ୍ତି ଦୋଳ ପୂର୍ଣ୍ଣିମା ଲାଗି ଭୋଗ
ଆଜ୍ଞା।
ବୁଝିପାରୁଛନ୍ତି?
ଆଜ୍ଞା।
ହୁଁ, ଆଉ ସେଇଦିନ କଣ କରନ୍ତି? ଲୋ ଲୋକମାନେ ସକାଳେ ଦୋଳ ମଣ୍ଡପକୁ ଯାଇ ଠାକୁରଙ୍କୁ ଅବିର ଲଗାଇ ଆସ ଆଶୀର୍ବାଦ ନିଅନ୍ତି, ତାପରେ, ତାପରେ ଯାଇକି ଦୋଳ ଖେଳ ଏ ଯୋଉ ହୋଲି ଖେଳ ଆରମ୍ଭ କରାଯାଏ। ଆଗ ଠାକୁରଙ୍କୁ ରଙ୍ଗ ଲଗେଇକି ଖେଳନ୍ତି, ତାପରେ ଯାଇକି ନିଜେ ନିଜେ ଖେଳନ୍ତି।
ଆଜ୍ଞା।
ଏଥିରେ ଯୋଉ ମାନେ ମିଠା, ମାଲପୁଆ, ରସଗୋଲା କ୍ଷୀରି। ହୋଲିରେ ସବୁ ଖାଆନ୍ତି। ମାନେ ଏଇଟା ଖୁସିର ପର୍ବ ନା, ସେ ସେଥିପାଇଁ ମିଠା ବିଠା ଖାଆନ୍ତି ଆଉ ମିଶି ଆଉ। ଆଉ ଆମ ଓଡିଶାରେ ଦହିବରା, ଆଳୁଦମ୍, ପୋଡ ପିଠା ମଧ୍ୟ ଖାଆନ୍ତି। ହଉଛି ହୋଲି ମେ ସବୁ ବର୍ଗର ଲୋକ ଖେଳିପାରିବେ। ଜାତି, ଧର୍ମ, ଧନୀ, ଗରିବ ଭେଦଭାବ ସମସ୍ତେ କେହି ରଖନ୍ତିନି। ଆଉ ସମସ୍ତେ ମିଶିକି ହୋଲି ଖେଳନ୍ତି। ଆଉ ଏଇଟା ହଉଛି ବୈଜ୍ଞାନିକ ମାନଙ୍କର ମତ ଅଛି ଯେ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଋତୁ ପରିବର୍ତ୍ତ ବର୍ତ୍ତନ ସମୟରେ ଅବିରରେ ବ୍ୟବହୃତ ଔଷଧୀୟ ଗୁଣ ଥିବା ଫୁଲର ରଙ୍ଗ ଶରୀର ପାଇଁ ଭଲ। ମାନେ ଋତୁ ପରିବର୍ତ୍ତ ବର୍ତ୍ତନ ହଉଛି ନା ଅବିରରେ ଯୋଉ ବ୍ୟବହାର କରାଯାଇଥିବା ରଙ୍ଗ ଗୁଡିକ ମାନେ ଫୁଲର ରଙ୍ଗ ହଉ କି? ପତ୍ରର ରଙ୍ଗ ହଉ ସେତେବେଳେ ଯୋଉ ରଙ୍ଗ ସବୁ ବ୍ୟବହାର କରାଯାଉଥିଲା। ସେଗୁଡ଼ାକ ଭଲ। କିନ୍ତୁ ଏବେ ଯୋଉଁ କଲର ଗୁଡ଼ାକ ସବୁ ବ୍ୟବହାର କରାହେଉଛି ହେଗୁଡାକ ସବୁ କେମିକାଲ୍ ମିଶାହଉଛି ନା, ସବୁୁ ଚର୍ମ ଡିଜିଜ୍ ସବୁ ବାହାରୁଛି। ଚର୍ମ ରୋଗ ସବୁ ବାହାରୁଛି, ଏମତି ଆଉ।
ଆଜ୍ଞା।
ଆଜ୍ଞା, ହ୍ୟାଲୋ।
ଆଜ୍ଞା।
ହଁ, ଆଉ ଏମତି। ଆଉ ଆପଣଙ୍କର ସେପଟରେ କେମିତି କଣ ହୋଲି ହୁଏ?
ଆମର ମ ସେମିତି ହୁଏ, ଆମେ ରଙ୍ଗ ଟିକେ ଏଁ ସାଙ୍ଗସାଥି ଯେତିକ ସବୁ ଥାଆନ୍ତି। ଏମତି ମିଠା ଖୁଆ ଖୁଇ ହେଇ ଏ ଏମିତି ସେଲିବ୍ରେଟ୍ କରୁ ଆଉ। ଦୋଳ ଠାକ
ଆଉ ଯାଆନ୍ତି ଦୋଳ ଦୋଳମଣ୍ଡପ ଦୋଳମଣ୍ଡପ ବେଦୀକୁ।
ହଁ ମଣ୍ଡପକୁ ହଁ, ହଁ। ଯାଆନ୍ତି ହେଠି ଭଲସେ ସେ ଖେଳନ୍ତି ଆଉ।
ହଁ ହଁ।
ଆପଣଙ୍କ ସିଆଡେ ଟିକେ ଭଲ ମଜା ହଉଥବ ଆଉ, ନାଇଁ କି?
ହଁ ଆମ ଏପଟରେ ଦୋଳ ଟା ଅଧିକା ଇଏ ହୁଏ। ବୃନ୍ଦାବନରେ, ବୃନ୍ଦାବନ ରେ ଅଧିକ ହୋଲିପର୍ବ ଟା ଅଧିକ ପାଳନ କରାଯାଏ। କାଇଁକିନା ରାଧାକୃଷ୍ଣଙ୍କର ଅଛି ନା ମନ୍ଦିର, ମୂର୍ତ୍ତି। ହୁଁ। ଆଉ ରାଧାକୃଷ୍ଣ ବି ଖେଳୁଥିଲେ ହୋଲି ସେଥିପାଇଁ ସେପଟରେ ବେଶୀ ପାଳନ କରନ୍ତି। ହୋଲିଟା। ଉଁ ଆଉ ଚା ଫା ପିଇ ଲେଣି?
ନା ଚା ଫା ହେଇନି ହବ ଆଉ।
ଓହୋ ଆଉ ରାତିରେ କଣ ରୋଷେଇ?
ଉଁ ରାତିରେ ଦେଖିବା ରୁଟି ହବ ତଡ଼କା ଫଡ଼କା ଟିକେ ବନେଇବୁ।
ହୁଁ ହୁଁ।
ସେଠୁ ଆପଣ ସବୁ ବର୍ଷ
ମୁ କହିଲି ଠାକୁରଙ୍କୁ ତମ ସେପଟେରେ ଆପଣଙ୍କ ସେପଟରେ ଠାକୁରଙ୍କୁ ଅବିର ଲଗେଇକି ଇଏ କରନ୍ତି ଖେଳନ୍ତି?
ହଁ ହଁ ଆମର ହଁ ସେ ଆମର ଠାକୁରଙ୍କୁ ଲଗାନ୍ତି ତାପରେ ଯେତିକି ଆମର ଗୁରୁଜନ ରହିଲେ ଆମଠୁ ସିନିୟର ସବୁ ହଁ ହଁ ହଁ। ସେମାନଙ୍କ ଆଶୀର୍ବାଦ ନେଇକିରି ଇଏ ଗଲୁ କିନ୍ତୁ ଏଆ ଆପଣଙ୍କୁ ସେଇପଟେ ଆମେ ଜାଣି ତ ମାନେ ଶୁଣିଥିଲୁ କଣ ମାନେ ବହୁତ୍ ଭଲ ହୁଏ ଗାଁ ମାନଙ୍କରେ ସବୁ।
ହୁଁ ହୁଁ ଆଉ ଆପଣ ଆସୁନାହାନ୍ତି ଏ ବର୍ଷ ହୋଲି ସରିଗଲେଣି ଆପଣ ଆର ବ
ଆଜ୍ଞା ଦେଖିବା କେବେ ଦେଖିଆ କେବେ ଯିବା ଆଉ? ଆପଣଙ୍କ କଥା ଶୁଣିକି ଇଣ୍ଟରେଷ୍ଟ ଲାଗୁଚି ଦେଖିବା ପାଇଁ। ଆଜ୍ଞା।
ଆଉ ଆଉ କଣ କୁହନ୍ତୁ?
ଆଉ ଏମିତି କଥା ମୁଁ କହିଲି ଏଇ ହୋଲି ଫୋଲି କଣ କହୁଚନ୍ତି ଆପଣଙ୍କ ସିଆଡ଼େ କେମିତି କଣ ହୁଏ? ଠାକୁର ସେଠି ଆପଣଙ୍କର ଭୋଗ କେତେ ଦିନ ଖାଆନ୍ତି?
ଆମର ଏଠି ସମସ୍ତଙ୍କ ଘରେ ଘରେ ଯାଇକି ଠାକୁର ଭୋଗ ଖାଆନ୍ତି। ସମସ୍ତଙ୍କ ଦାଣ୍ଡରେ ସବୁ ବେଦୀ ଭଳିଆ କରିଥିବେ ହଁ ମାନେ ମରୁଜ ଫୁରୁଜ ପକେଇକି ଠାକୁରଙ୍କୁ ବସେଇକି ଭୋଗ ଖୁଆନ୍ତି ଆଉ ହର ଲବଣୀ କୁହନ୍ତି ଯିଏ ଯାହା ଦେଇ ପାରିଲା ଠାକୁରଙ୍କୁ
ହଁ ହଁ।
ନନା ଧରିକି ବୁଲୁଥିବେ ଠାକୁରଙ୍କୁ ମାନେ ବିମାନରେ ଧରିକି ବୁଲୁଥିବେ ଆଉ ଆସିକି ଖାଆନ୍ତି ଆଉ ଠାକୁର।
ଆଜ୍ଞା।
ହଁ ବନ୍ଧୁବାନ୍ଧବବି ସବୁ ଆସନ୍ତି
ହଁ ହଁ।
ହୁଁ।
ହୁଁ ଗୋଟେ ଗୋଟେ ଜାଗାରେବି ଏମିତି ଏଦୋଳ ଯେମିତି ଏତି ମେଳନ ହୁଏ ଯେମିତି ସବୁ ଠାକୁର ମିଶିକିରି ହଁ ବି ପ୍ରାୟ ଜାଗାରେ ହୁଏ।
ହୁଁ।
ଓହୋ।
ଏପଟରେବି ସେମିତି ହୁଏ ମାନେ ଦୋଳ େ ମେଲଣ ଯୋଉ ହୁଏ ଚଉଦ ଚଉଦଟା ଦୋଳ ଆଉ କୋଉଠି ବାଲିକୁଦରେ ଅଧିକ ଦୋଳ ସେଠି ମେଲଣ କରାଯାଏ। ହୁଁ ଏମିତି ଆଉ ଯାତ୍ରା ହୁଏ ଦଳ ଯାତ୍ରା ଟାଇମରେ ଯାତ୍ରାବି ପଡ଼େ ଦୋକାନ ଫୋକାନ କୁ ପଡ଼େ ଆଉ ଭଲ ହୁଏ ଆପଣ ଆସନ୍ତୁ ଦେଖିବେ।
ହ ଦେଖିଆ ନିଶ୍ଚିନ୍ତ ଆପଣ ଯେମିତି କହିଲେଣି? ତାହେଲେ ଯିବା କେବେ ଆପଣଙ୍କୁ ଆମେ ଜଣେଇବୁ।
ଆର ବର୍ଷ ଆଉ ଆର ବ ସବୁ ଆସନ୍ତୁ ଦେଖିବା ଆଜ୍ଞା। ଆଉ କଣ କୁହନ୍ତୁ?
ଆଉ ଏମତି ଆଉ। ଆଉ ଆପଣଙ୍କ ସାଡେ ଆଉ କଣ ମାନେ ହୁଏ?
ଆ ହବ କଣ ହ
ଉଁ ହୁଁ।
ବହୁତ ପର୍ବ ହୋଲି ଭଲ।
ଆଜ୍ଞା ହଁ ହଁ। ହୁଁ ହୋଲିରେ ସମସ୍ତେ ସବୁ ଛୁଟି ନେଇକିରି ଗେଷ୍ଟ ଫେଷ୍ଟ ଆସିଥିବେ।
ଆଜ୍ଞା।
ମୁଁ କଲି ହୋଲିରେ ସବୁ ଗେଷ୍ଟମାନେ ସବୁ ଛୁଟି ନେଇକିରି ଆସୁଥିବେ?
ହଁ।
ହୁଁ।
ଓ ହୁ
ହୁଁ।
ହଉ ଆଜ୍ଞା ଆଉ ଆସନ୍ତୁ କେବେ? ଆସନ୍ତୁ। କେବେ ଆସିବେ ଆଉ ହେଲା କେବେ ଆସିବେ ଆସିଲେ, ମୁଁ ଇ କରିବି ଆଉ ସେପଟରେ ଆମର ପାଳନ କରିବା ହୋଲି ଆଉ। ଆଜ୍ଞା ଆଜ୍ଞା ରଖୁଛି ଅଜ୍ଞା।
ଆଜ୍ଞା ଆଜ୍ଞା ଠିକ ଅଛି।
ହଁ ମ ଟ କ